ହାଲୋ କୁହନ୍ତୁ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ହ୍ୟାଲୋ।
ଜୟ ଜଗନ୍ନା ମ୍ୟଡମ୍ କଣ କରୁ
ହଁ ମୁଁ ଟିକେ ଶୁ ସାଉଣ୍ଡ ଶୁଭୁନି ଟିକେ ହଁ ହଁ ଶୁଭିଲା ଏବେ। ଆଜ୍ଞା ମୁଁ ରୋଷେଇ ଏଠି ଅଛି ଆଉ ଅଛି ରୋଷେଇ କରୁଥିଲି ଆଉ।
ମା ରୋଷେଇ କରିଥିଲେ ଏବେ ମୁଁ ଖାଇକି କାଲି ଭାତ ଡାଲି ଭଜା ବି କରିଥିଲେ। ତ ଭାତ ଡାଲିଲେ ଲେମ୍ବୁ ଟିକେ ଚପୁଡିକି ଖାଇ ଯେ ଲେମ୍ବୁ ଟା ଟିକେ ଖଟା ଲାଗେ ତ ଭାତ ଡାଲି ସହ ଭଲ ଲାଗେ।
ହଁ ଖାଇସାରିଲେନି କଣ?
ଆଜ୍ଞା ଆପଣ ଖାଇ ଖାଇନାହାନ୍ତି କି?
ନାଇ ଏବେ ରୁଟି ହଉଛି ଭଜା କରୁଥିଲି। ଖାଇବୁ ଆଉ ଖାଇବା ଆମର ଟିକେ ଲେଟ୍ ତ ଆଜ୍ଞା।
ଆଜ୍ଞା ରୁଟି ସହିତ ଏବେ କି ଭଜା କରୁଛନ୍ତି?
ରୁଟି ଏଇ ପୋଟଳ ଆଉ ଆଳୁ।
ଆଜ୍ଞା ଛତୁ କେବେ ଖାଇଛନ୍ତି ଛ ଛତୁ ଭଜା କିମ୍ବା ତରକାରୀ? ଆଜ୍ଞା ଛତୁ କେବେ ଖାଇଛନ୍ତି ଛତୁ ଭଜା କିମ୍ବା ତରକାରୀ?
ହଁ ହଁ।
କି କି ଛତୁ ଆପଣ ଖାଇଛନ୍ତି ଯେମିତି କୁଟା ଛତୁ ବାଲି ଛତୁ ଏ ଆହୁରି ତ ବହୁତ ଛତୁ ଅଛି ନା।
ଛତୁ ହଁ ଛତୁ ତ କେତେ ବଟନ ଛତୁ କୁଟା ଛ ତ ଏବେ ତ କୁଟା ଛତୁ ମିଲିବା ବହୁତ କଷ୍ଟ ଏବେ ମିଳୁନି।
ଆଜ୍ଞା କୁଟା ଛତୁ ଆପଣଙ୍କ ଆଡ଼େ ମିଳିବା ବହୁତ କଷ୍ଟ?
ହଁ ଗାଁ ଗାଁ ସାଇଟି ରେ ଟିକେ ମିଳିବ।
ଆର୍ଥର ଆଜ୍ଞା କରିଥିଲି ଯୁ ସବୁ ଚାଷ ଧାନ ଚାଷ କୁଟା ଆମର ବୋହୁତ ଥିଲା ଏବେ
ଓ ନା ମୁଁ ବା ସେଇୟା କହୁଛି ଯେ ଗାଁ ଗାଁ ସାଇତ ସେଠି ହେଇଯିବ ହଁ।
ଏଁ ଯଉ କୁଟା ସେ ଯୋଉ ଶରୀ ସେଟା ଆଜ୍ଞା। ପକେଇ ଯୋଉ ଭାଜନ୍ତି ଆଜ୍ଞା ବହୁତ ଭଲ ଲାଗେ।
କଣ କହିଲେ?
ଏ କୁଟା ଛତୁରେ ଯୋଉ ସୋରିଷ ପକେଇକି ଭାଜନ୍ତି ଏ ବହୁତ ଭଲ ଲାଗେ। ମାନେ ବହୁତ ଟିକେ ଭାଜିଥିବେ ଦେଖିଲାଉ କମ୍ ଟିକେ ହେଇଥିବ।
ହଁ ନାଇଁ ସେ ଛତୁ ଟା ଆକ୍ଚୁଆଲି ମାନେ କୁଟା ଛତୁ ହଉଛି ବହୁତ ଟେଷ୍ଟ ମାନେ ଗୋଟେ ଛତୁ ହେଇଗଲେ ବି ତାକୁ ଭଲ ଲାଗିବ। ହୁଁ ହୁଁ ମୋର ମନେ ଅଛି ଆମେ ସ୍କୁଲ ଟାଇମ୍ ରେ ଗଲାବେଳେ ଏ ସବୁ
କୁଟା ରେ ଯୋଉ ଛତୁ ହୁଏ ମିଳେ ନା କଷ୍ଟରେ ବି ମିଳେ ବହୁତ
ହଁ ହଁ ହଁ ନା ମୁଁ କହିଲି ଆମେ ଯେତେବେଳେ ସ୍କୁଲ ଟାଇମ୍ ରେ ଯେତେବେଳେ ଷ୍କୁ ଆଜ୍ଞା?
ଚିକେନ୍ କିବା ଆଉ କିଛି ମାଂସ ଖାଇବାକୁ
ହ୍ୟାଲୋ।
ଆଜ୍ଞା ଆପଣ ମାଂସ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ମାଂସ ନା ମୁଁ ମାଂସ ଖାଏନି ମୁଁ ଖାଲି ମାଛ ଖାଏ।
ଏ ଦେଶୀ ମାଛ ଆପଣଙ୍କ ହାଡେ ମିଳେ?
ହୁଁ ହଁ ଆମର ମିଳେ ଏଠି ଦେଶୀ ସମୁଦ୍ର ମାଛ
ଟା ଗଡ଼ିଆ ତ ଆମର ବି ମାଛ ଚାଷ କରୁ ମାନେ ଦେଶୀ ଯଉ ଚାଷ ମାଛ ସେଇ ସବୁ ଚାଷ ଫାଷ୍ଟ ଯାଆଁଳ ମାନଙ୍କୁ ଆଣିକି ଗଡିଆ ମାନଙ୍କରେ ଛାଡ଼ୁ
ହଁ।
ଆମର ଯେହେତୁ ଦି ତିନିଟା ଗଡିଆ ତ ବନ୍ଧ ଆମ ଗଡିଆଠୁ ବନ୍ଧ କୁହନ୍ତି।
ଅହ!
ଆପଣ କେବେ ଯୋଉ ଦେଶୀ ଯୋଉ ରୋହି ମାଛ ଶୁଣିଥିବେ?
ହଁ ହଁ।
ଏ ରୋହି ମାଛ କେବେ ଖାଇଛନ୍ତି?
ହୁଁ।
ଆପଣଙ୍କୁ କୋଉ ମାଛ ଭଲ ଲାଗେ ମାନେ ରୋହି କିବା ଭାକୁର? କିିବା ଚାଇନା କୋଉ ମାଛ ଭଲ ଲାଗେ ଆପଣଙ୍କୁ?
ମତେ ଦେଶୀ ମାଛରେ ଯୋଉ ଛୋଟ୍ ଛୋଟ ଟାଇପ୍ ର ପୋହଳା ଯୋଉଟା ଆସେ
ଏ ହଁ ଯୋଉ ଦଣ୍ଡିଆ, କରାଣ୍ଡି
ହଁ ସେଟା ତ ଚୁନା ମାଛି ହଁ ସେଟା ତ ଚୁନା ମାଛ ସେଟା ଭଲ ଲାଗେ।
ଆଜ୍ଞା ଆପଣ ଆଡେ ଚୁନା ମାଛ ମିଳେ ନା ବହୁତ କଷ୍ଟରେ ମିଳେ?
ମାନେ ହଁ ସେମିତି ଆଉ।
ଆଜ୍ଞା ତଥାପି ଯାହାହେଲେ ବି ନଈ ଆପଣଙ୍କ ଆଡେ ଥିବ ତ ଛୋଟ ମାଛ ବି ମିଳିଯାଏ।
ହଁ ହଁ ହଁ ହଁ। ନାଇଁ ଭଲ ଲାଗେ ଚୁନା ମାଛ ଭଲ ଲାଗେ। ହ୍ୟାଲୋ। ହୁଁ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।